ଉଁ ହାଲୋ। ସୁପ୍ରଭାତ ସାଙ୍ଗ କଣ କରୁଛ।
ହାଲୋ।
ଦବା।
କଣ କରୁଛ?
ଓ ମୁଁ ବସିଚି।
ଆଛା କଣ ବୁଝି ପାରିଲନି କି କଣ କହିଲି? ଆରେ ମୁଁ କହିଲି କି ସୁପ୍ରଭାତ ସାଙ୍ଗ।
ଓହୋ।
ତମେ କଣ ଭାବିଲ ମୁଁ କାହା ନାଁ କହୁଛି।
ହଁ ମତେ ସୁପ୍ରଭା ଶୁବିଲା।
ଆଚ୍ଛା ଆଚ୍ଛା ହେ ନା ନା ସିଏ କିଏ ମୁଁ ତାକୁ ଚିହ୍ନିନି।
ହଁ।
ହୁଁ ଆଉ କଣ କରୁଛ?
ମୁଁ ଏଇଠି ବସିଥିଲି ତମେ?
କଣ କହିଲ?
ବୋଲି ତମେ କଣ କରୁଛ?
ମୁଇ ଏଇ ପରା ବସିଚି ଖାଇ ପିଇକି ବସିଚି ଆଉ ବସିଚି ଏବେ ଟିକେ ବଢିଆ ଥଣ୍ଡା ହାୱା ଦଉଛି ବାହାରେ।
ଆଜି ବି ପାଗଟା ପୁରା
ହଁ ଆଉ କାଉଁଳିଆ ପାଗ ଦେଇଛି ନା ଭଲ ଦେଇଛି ଗୁଳୁ ଗୁଳି ହଉଛି। ଓଲଟି ହାୱା ଦଉଛି ବୋଲି ଟିକେ ଥଣ୍ଡା ଲାଗୁଛି ଆଉ।
ହଁ ଘର ଭିତରେ ପୁରା ଗୁଳୁଗୁଳୁ।
ହଁ ଆଉ କଣ ଖାଇଛ ସକାଳୁ?
ହଁ ମୁଁ ଖାଇଥିଲି ତ ବିସ୍କୁଟ ଆଉ ସେଓ ଭଜା।
ଓହୋ ବୁଝିଲି ହଉ ଶୁଣ ଆମେ ମାନେ ମୁଁ ଯାଇଥିଲି ବହତ ଆମ ସ୍କୁଲ ଆଡ଼େ ହେଲା କିି ମାନେ ଆମେ ଯେହେତୁ ପଢ଼ୁନଥିଲେ ଛୋଟ ଇସ୍କୁଲ ଯେତେବେଳେ ଯାଇଥିଲି କେ ମାନେ ପହରଦିନ ସେ ସ୍କୁଲ ଆଡେ ଯାଇଥିଲି ଆମେ ମାନେ ଦେଖ ଆମ ସବୁରେ କଣ ଛୋଟ ଛୋଟ ବାଉଣ୍ଡରି ପାଚେରୀ ଗୁଡାକ ଛୋଟ ଛୋଟ ଥିଲା ଗେଟ୍ ବି ଛୋଟ ଛୋଟ ପଡିଥିଲା ହେଲା କି। ଆମେ ତା ଓପରେ ଚଢ଼ିକି ଡ଼େଇଁକି ଯାଇକି ଆମ୍ବ ପିଜୁଳି ଯାହା ପାରୁଥିଲେ ଚୋରି କରିକି ଖାଉଥିଲେ। ଏବେ ବିଶ୍ବାସ କର ସେ ଏତେ ବଡ଼ ବଡ଼ କରିଦେଇଚନ୍ତି ଯେ ତମେ ସ୍କୁଲ ଆଉ ସହଜରେ ବାହାରି ପାରିବନି।
ଏହେ ହଁ ଏବେ ବହୁତ ଇଏ ହେଇଗଲାଣି। ହଁ ଆମ ବେଳେ ମାନେ ବିଶ୍ୱାସ କରିବନି ଆମେ ବା ମାନେ ଏତେ ଖେଳୁ ଏତେ ଖେଳୁ ହେଲେ ଲାଷ୍ଟ ଇଅର୍ ଖେଳ ପିରିଅଡ୍ ଖେଳୁ ଖେଳୁ ତା ପରେ ଖେଳ ଗୋଟେ ଯେତେବେଳେେ ଆମେ ମଯାକ୍ ପଜାକ୍ ଖାଉ ସେତେବେଳେ ବି ଭୋଉ ଡେଉଁ। ଆଉ ତା ପାଖରେ ଗଛ ଯୋଉ ସ୍କୁଲ ପାଖରେ ଯୋଉ ଗଛ ଥିବ ଖାଲି ଟେକା ଫୋକାଡି ଖାଇବୁ ଆମ୍ବ ହଉ ସେ ଯୋଉଟା ଆମ୍ବଡ଼ା କୁହନ୍ତିନି ଆମ୍ବଡ଼ା ଗୋଟେ ଫଳ ସେଟାବି ହଁ ତାଲେ କାଜୁ ବି ବାହାରେ ବେଳେ ବେଳେ। ଯୋଉଟା କାଜୁ ବାହାରେ ହଁ ହଁ ମାନେ ଆଉ ଗୋଟେ ଫଳ ଅଛି ସେଇ ସେଇ ଗଛ ଟା ଆମ ସ୍କୁଲ ପାଖରେ ଥିଲା ହେଲା। ମାନେ ଏତେ ଟେକା ଫୋକାଡ଼ି ଖାଉ ତାପରେ ତାକୁ ନେଇଆସୁ ହେଲା, କଣ କରିବୁ ଜାଣିିଛ? ଆ ଯୋଉ ତାକୁ ନେଇ ଆସୁ ଏଇ ଯୋଉ ଝରକା ନୁହେଁ ସ୍କୁଲ ଝରକା ତା ଭିତରେ ତାକୁ ରଖିଦବୁ ତା ସାଇଡ଼ ରେ ତା ସାଇଡ଼ ରେ ରଖିଦେଇକି ତାକୁ କଣ କରିବୁ ଝରକା ଟାକୁ ପେଲିଆଣିବୁ ସିଏ ପୁରା ଚାପି ହେଇକି ଫାଟିଯିବ। ଫାଟିଯିବ ତାପରେ ତା ଭିତରୁ ବାହାରିବ ତାକୁ ଖାଉ।
ଆଚ୍ଛା ଆଚ୍ଛା ବୁଝିଲି ହଁ ଭଲ ତମର ସବୁ ତ ତଲେଇଥିଲ ଆଉ।
ହଁ। ତାପରେ ଏତେ ଖେଳୁ ଆ ତମେ କି କି ଖେଳ ଖେଳିଚ?
ଆମେ ଛୋଟବେଳେ ଏଇ ସ୍କୁଲରେ ତ ଦୌଡ଼ିଡ଼ିଆଁ ହେଲା ନା ପୁଚି ଦୌଡ଼ା ଦୋଡ଼ି ନା ବାସ୍କେଟବଲ ଆଉ ଇଟା ଉପରେ ସାତଟା ଖଣ୍ଡେ ମାର୍ବଲ ଛୋଟ ଛୋ ଟା ଥୋଇଦବୁ ବାସ୍କେଟବଲ ହଁ ବାସ୍କେଟବଲ ସରି ମନେପଡ଼ିଲା ହଁ। ଆ ସେଇତ ବେଶୀ ଆଉ ଦଣ୍ଡି ପାଲା, ଜାଣିଛ ନା ଏଇଟା? ଜାଣିନା ଆ ସେଇଟା ଗୋଟେ ଗୋଲ୍ ବୁଲେଇଲି ଦିଟା ଟଚ୍ ପଡ଼ିବ ଯିଏ ଜିତିଲା ସେ ଗୋଲ୍ ଭିତରେ ରହିବ ଯିଏ ହାରିଲେ ସେ ବାହାରେ ରହିବ ହେଲାକି ଚାରିପଟେ ଜଗି ଯ ରହିବେ ଆମେ ଯେତିକି ଯୋଉ ଦିଟା ଟିମ୍ ଥିବ ଯିଏ ଜିତିଲା ସେ ଭିତରେ ରହିବ ଗୋଲ ଭିତରେ। ସବୁ ହାତ ଧରାଧରି ହେଇକି ପୁରା ଲମ୍ବି ଯିବୁ। ଯାହାକୁ ହାତ ମାରିବୁ ସେ ଯାହାକୁ ଆମେ ଯଦି ଛୁଇଁଦେଲୁ ସେ ସେଇଠୁ ଆଉଟ୍ ହେଇ ଯିବ ହାରିଯିବ ସେ ଖେଳରୁ ହେଲା କି। ଆମେ ସେଇବାଟେମ୍ ରେ ଡୋ ଦୋ ଆମେ ମାନେ ଗୋଲ୍ ଭିତରେ କେମିତି ଦୌଡିକି ପୁରା ବାହାରକୁ ଯିବୁ ଆମର ମାନେ ଆମର ଲକ୍ଷ୍ୟ ଥାଏ ସେଇଟା। ଯଦି ଆମକୁ କିଏ ଗୋଟେ ଛୁଇଁଦେଲା ମାନେ ଅଲ ମାନେ ଅଲ ଯୋଉ ଟିମ୍ ର ପିଲା ଥିବେ ଯଦି କିଏ କୋଉଠି ଛୁଇଁ ଦେଲା ସେଇଠୁ ତିନିଟା ଡିଆଁ ଯଦି ମାରିକି ଆସିି ମାନେ ଗୋଲ ଭିତରେ ପହଞ୍ଚିଲା ତାହେଲେ ଯାଇକି ସେଥିରେ ତାର ଟର୍ଣ ପଡିବ ସିଏ ଫୁଣି ଖେଳିବ ହେଲା କିି। ମି ଭଲ ମଜା ମସ୍ତିରେ କଟିଥିଲା ମୋ ସ୍କୁଲ ଟାଇମ୍ ତମର?
ଆଉ ଯୋଉ ହଁ ଆମେ ବି ବହୁତ୍। ଆଉ ବୋହୁ ଚୋରି ଖେଳିଛ ନା?
ବୋହୁ ଚୋରି ନା ମୁଁ ଖେଳିନି ବଟ୍ ଶୁଣିଛି ଖେଳଟା କେମତି କଣ।
ହଁ ଯୋଉ ବୋଉ ଚୋରି ଆଉ ବୋଉ କବାଡି।
ମୁଁ ତମକୁ ବୋଉ କବାଡି ଟା କହୁଛି ଆ ଯେମିତି ମା ଯୋଉ ଥାଏ କବାଡିର ଟିମ୍। ଆଉ ସେମିତି କବାଡିରେ ଟିମ୍ ଥିବ। ଦିଟା ଟିମ୍ ହେବେ ତାପରେ ଗୋଟେ ଆ ବୋଉ ହବ। ସେ ବୋଉଟା ଯୋଉ ଟିମ୍ ରେ ଫାଷ୍ଟ ଯୋଉ ଟିମ୍ ତାକୁ ନେବେ ସେ ଫାଷ୍ଟ ଗୋଟେ ଘର କରିବେ ଘର କରିବେ ସେଠିି ସେ ବୋଉଟାକୁ ତାକୁ ରଖିବେ ସେଇଠି। ଆର ଟିମ୍ ପିଲା ଟ୍ରାଏ କରିବେ ସିଏ ବୋଉଟାକୁ ନବା ପାଇଁ, ତ ସିଏ ତାଙ୍କର କବାଡ଼ି କଉ ଯିଏ ଆସିବ ଜଣେ ଆସିବ ସିଏ କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି କ କହି କହି କହି କହି ମାନେ ମାନେ ରା ଛାଡ଼ିବନି ଖାଲି କବାଡ଼ି କବାଡ଼ି କହୁଥୁଅ। ଯୋଉ ତା ଉଁ ତା ସେ ଛୁଇଁବ ସମସ୍ତଙ୍କୁ ପୁଣି କି ତାଙ୍କୁ ମ ନାଇଁ ସେମିତି କବାଡ଼ିରେ ସମସ୍ତଙ୍କୁ ଛୁଏଁଇବେ। ଛୁଏଁଇକି ସେ ବୋଉଟାକୁ ନେଇକିଯିବ। ଯଦି ନେଲା ଭିତରେ ସେ ରା ଛାଡ଼ିଦେଲା କିମ୍ବା ଏଇ ପିଲା ତାକୁ ଧରିଦେଲେ ତାହେଲେ ସେ ହେଲା ସେ ବି ସିଏ ଆଉ ବୋଉକୁ ନେଇ
ହଁ ବୁଝିଲି କୁହ। ହଁ ହଁ ଆଚ୍ଛା ଭଲ କଥା ଆଉ।
ହୁଁ।
ଆଇ ତୁ ତୋ ମୋର କୋଉଥୀରେ କିଛି ହବନି ହଁ ବୁଝିଲି। କଣ କହିଲୁ? ସେଇଥିରେ ଆସିବନି ହଁ କଣ ଶୁଭୁନି। ହେଲୋ ହଁ କୁହ।
ମୁଁ କହିଲି ବାଡ଼ି ଡିଆଁ ଡେଇଁ ଖେଳିଚ ନା?
ବାରି
ଡିଆଁ ଡେଇଁ।
ନା ତମ ସହିତ ନୂଆ ନୂଆ ଖେଳ ଖେଳୁଚ। ମତେ କହିଲ କେମିତି କଣ ଖେଳୁଚ ସେ ବାରି ଡିଆଁ ଡେଇଁ।
ହଁ ତ ସମସ୍ତେ ଯେତିକି ଜଣ ଖେଳିବେ ସେ ଗୋଟେ ଗୋଟେ ବାଡ଼ି ଆଣିବେ। ବାଡ଼ି ଆଣିଏ। ଜଣେ ସେ ବାଡ଼ିଟାକୁ ଧରି ସବୁ ଯାକ ଜଣେ ବାଡ଼ିଟା ସବୁ ବାଡ଼ି ଧରିବ ଜଣେ ବାଡ଼ି ଧରିକି ଅଶୁଆ ପକାଡ଼ିବ ଯା ର ବାଡ଼ି ଆଗେ ପଡ଼ିବ ସିଏ ଫାଷ୍ଟ ଖିବ ଯୋଉଠି ପଚିବ ସେଇଠି ରଖିବ ର ଖି ସାରିକି ଡେଇଁବ ମାନେ ଡେଇଁବ ମାନେ ସେ ବାଡ଼ିକି ମାଡ଼ିକି ଡେଇଁବ। ତା ପାଦ ଯୋଉଠି ପଡ଼ିବ ତା ବାଡ଼ିଟା ସେଇଠିକି ଯିବ। ସେଇଠି ଥୁଆ ହବ ତା ବେଳକୁ କୁଆରେ ସମସ୍ତେ ଡେଇଁବ ଆଗରେ ଗୋଟେ ଗୋଲ୍ ଟେ ଥିବ ସେଇ ଗୋଲ୍ ଭିତରକୁ ଯିଏ ଫାଷ୍ଟ ପହଞ୍ଚିବ। ସିଏ ବାହାରିଯିବ। ଯିଏ ସବା ଲାଷ୍ଟକୁ ପହଞ୍ଚିବ ସିଏ ଚୋର ହବ। ସିଏ ଚୋର ହବ। ତାପରେ ସେ ଚୋର ସେ ତା ବାଡ଼ିଟାକୁ ସମସ୍ତେ ପୋକାଡ଼ିବେ ପୋକାଡ଼ିବେ କାଡ଼ିବେ ସେତେ ପର୍ଯ୍ୟନ୍ତ ସିଏ ତଳେ ଆମ ଥାଏ ମାଙ୍କଡ଼ା ପଥର ଗୋଡ଼ି, ଗୋବର, ନାଲିଇଟା ହେଲା। ଆମେ ଯୋଉ ସବୁ ବାଡ଼ି ଧର୍ ଇଥିବୁ ତାକୁ ସେଇ ମାଙ୍କଡ଼ ପଥର, ଗୋଡ଼ି ଆଉ ଗୋବର ଆକୁ ଛୁଇଁ କି ଠିଆ ହବୁ ଛୁଇଁ କି ନ ଠିଆ ହେଲେ ଯଦି ସେ ଚୋରଟା ତମକୁ ଛୁଇଁ ଦବ ତାହେଲେ ତମେ ହ ଫେର୍ ଚୋର ହବ। ଯଦି ସିଏ ତମକୁ ଛୁଇଁ ଦେଲା ତମେ ବାଗ୍ ଟାକୁ ମୁୁଣ୍ଡେଇ ମୁଣ୍ଡେଇ ମୁଣ୍ଡେଇ ମୁଣ୍ଡେଇ ନେଇକି ଆସିବ। ଯଦି ସେ ଗୋଲ୍ ଭିତରେ ପକେଇ ଦେଲା ମୁଣ୍ଡେଇ ମୁଣ୍ଡେଇ ଆଣିକି ତାହେଲେ ତମେ ଜାଣିଲ ଯଦି ସିଏ ନ କଣ ହେଲା ତାହେଲେ
ବୁଝିଲି ହଁ ତମେ ତ ସବୁ ଭଲ ଭଲ ଖେଳୁଥିଲ। ମାନେ ମତେ ତ ଶୁଣିକି ମଜା ଲାଗୁଛି ମାନେ ମୁଁ ଭାବୁଛି ମୁଁ ଯେ ମୁଁ ଖେଳିଥାନ୍ତି ସେ ଖେଳଟି କେତେ ବଢ଼ିଆ ମଜା ଲାଗିଥାନ୍ତା। ତମର ସେପଟେ ଅଲଗା ଖେଳ ଆମ ଏପଟେ ଅଲଗା ଖେଳ ଏମିତି ଆଉ।
ହଁ ସବୁ ଅଲଗା ଅଲଗା ଖେଳ ଥାଏ ଆଉ।
ହଁ ବୁଝିଲି। ଆଉ ଏବେ ଏବେ ଏବେ କିଛି ଖେଳା ଖେଳି ତ ନଥିବ ଆଉ।
ଏବେ ତ ବଡ଼ ପିଲା ହେଲୁଣି ଆଉ। କଣ ଖେଳିବୁ ତଥାପି ମୁଁ ଖେଳିଦିଏ ଯାଇଁ ମୁଁ କିନ୍ତୁ ନୁଚିନାଚିକି ଖେଳିଦିଏ।
ଆଚ୍ଛା। ହଁ ଭଲ କଲ କଣ
ଏଇ ବେଳେ ବେଳେ କ୍ରିକେଟ ଖେଳ ଆଉ ଖେଳିନି ଘର ପଛରେ ଖେଳିଦୋଉଛି। ଖେଳନ୍ତି ସେମିତି।
ହଁ ମୁଁ ବି ସେଇ ଛୁଆ ଖେଳୁଥିବେ ଯାଇକି ତ ଛୁଆଙ୍କ ଭିତରେ ପଶି ଖେଳିବା କଥା। ଆଉ କାଞ୍ଜି ଜାଣିଛ ନା?
ଆ ହଁ ହଁ।
କାଞ୍ଜି ମାନେ ଜାଣିଛ ନା ଖେଳ ଭିତରେ ହଁ ଜାଣିନା ମାନେ ଏ ଜଣେ ଯଦି କିଏ ଗୋଟେ ବଳିଲା ମାନେ ଭାଗ ବାଣ୍ଟ ହେଇଗଲା ଛୁଆ ଯାହାର ଯେତିି ରହିବେ ପାଞ୍ଚ ପାଞ୍ଚ। କି ଦଶ ଦଶ ହେଲାକି। ଆଉ ଗୋଟେ ଛୁଆ ଯଦି ବଢିଲା ସେ ଚାହିଁଲେ କାଞ୍ଜି ହେଇପାରିବ ସେ ଛୁଆ ଟା ଦି ସାଇଟ୍। ରୁ ଖେଳିବ ଯଦି ଗୋଟେ ଟିମ ରେ ଯଦି କେହି ପିଲା ରହିଲେନି ସବୁ ଆଉଟ୍ ହେଇଗଲେ ସେ ତା ଟିମ୍ ପାଇଁ ଖେଳିବ। ପୁଣି ସିଏ ଗଲା ପୁଣି ଆର ଟିମ୍ ଟା ପାଇଁ ଯଦି ସେମିତି ସବୁ ଆଉଟ୍ ହେଇଗଲେ ପୁଣି କା ଯଉ ତା ଟିମ ପାଇଁ ଖେଳିବ। ଜେମ୍ ମିଡିଏଟର ସବୁ ସାଜନ୍ତିନି। ଏ କାଞ୍ଜି ସେମିତି। କାମ କରିବ ଖେଳରେ ଛୁଆଙ୍କ ଭିତରେ କାଞ୍ଜି ହେଇଯିବା କଥା ଆଉ।
ଓହୋ।
ହୁଁ। ଆଉ ଏମିତି ସବୁ ଭଲ ଯାଇଛି ଆଉ। ଆମ ସ୍କୁଲ ପାଖରେ ଯୋଉ ଛୋଟ ଆମ୍ବ ଗଛ ଗୋଟେ ଥିଲା ମୁଁ ଦେଖିଲି ବଢିଆ ସେଟା ଆମ୍ବ ଗଛଟେ। ମାନେ ସେ ତାଙ୍କର ଛୋଟ ଛୋଟ ଆମ୍ବ ହୁଏ ବଢିଆ ମିଠା ଲାଗେ। ଏବେ କଣ ଦେଖିଲ ସେ ଆମ୍ବ ଗଛ ଯୋଉମାନେ ଏ ହାଣି ଦେଇଛନ୍ତି ସବୁ ଜାଗା ପୁରା ଫାଙ୍କା।
କିଛି ନାଇଁ ଆଉ ରଜ କେମିତି କଣ ସବୁ କଲେ ତମର?
ରଜ ଭଲ ସେଲିବ୍ରେଟ କରିଥିଲି ମୁଁ ଏ ବର୍ଷ ବୁଲିଛି। କାଲି ମୋର ଏ ସିଫ୍ଟ।
ମୁଁ କୁଆଡେ ଗଲିନି ଘରେ ବସିକି ରହିଲି କେବଳ। କୁଆଡେ କୁଆଡେ ସବୁ କେମତି କଣ ସବୁ ଗଲ କେମିତି ଗଲ?
ମୁଁ କୋଉ ବର୍ଷ ଯାଏନି ଏଇ ବର୍ଷ ମୋଟେ ସାଙ୍ଗଟେ ତାର ଗାଡି ଥିଲା। ଗାଡିଥିଲା କହିଲେ ଚାଲ ଯିବା ଆଉ ଚାଲିଲୁ ଆଉ। ଦି ଜଣ ଆଉ ଯାଇକି ହଁ ବୁଲିଲି। କିଛି ଖାଇନୁ ସେମିତି ଖାଲି ଆଇସ୍କ୍ରିମ ଖାଇଥିଲୁ ଆଉ ମୁଁ ବୁଲିବାଲି ତ ପଳେଇଆଇଲୁ। ଖାଇଲୁ ସେ ଆଖୁରସ ଗୋଟେ ଦିନ ପିଇଥିଲୁ।
ହୁଁ।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
ଆଚ୍ଛା ଭଲ ସବୁ ତମର ଆଉ। ଭଲରେ ବିତେଇଛ।
ଆଉ?
ଆଉ ସବୁ? ମୋର ରଜ ଟା କେବଳ କିଛି ନାହିଁ ଘରେ ତିନି ଦିନ ବସି ବସି କି ଗଲା ମୋର ଏପଟେ ବର୍ଷା ହେଲା ବହୁତ ଜୋର ସେ। ହେଲାକି, ବର୍ଷା କେହି ତ ଆମ ଏପଟୁ ଘରୁ ବାହାରିଲେନି। ଫାଷ୍ଟ ଦିନ ସବୁ କୁଆଡ଼େ ଯାଇଥିଲେ ବୁଲିବାକୁ ସବୁ ଓଦା ହେଇକି ଫେରିଲେ ଯେ ସବୁ ଛୁଆଙ୍କୁ ଜର।
ହଁ।
ଆଉ ଦିନେ କେହି କୁଆଡ଼େ ଗଲେନି। ସବୁ ଘଳେ ଘରେ ବସିକି ରହିଲେ। ବର୍ଷା କାଚୁଛି ଗଲା।
ହଁ। ମୁଁ ଲାଷ୍ଟ ଦିନ । ହଁ ହେଇଛି।
ଆଚ୍ଛା ହେଇଛି ଆଉ। ହଉ ବର୍ଷା ହେଇକି ତ ଏତେ ଗରମ ଆଉ କଣ କରିବି।
ହଁ।
ପାଗ ଖରା ଗଲା, ଖରା ପରେ ଏବେ ବର୍ଷା।
ହଁ, ଏଇ ଷ୍ଟାର୍ଟ ହେଇଗଲା ବର୍ଷା ଆଉ କଣ।
ହଁ।
ହୁଁ।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ମମି ଖାଉଥିଲା। ବାବା ହଁ ଭଲ ଅଛନ୍ତି।
ଆଚ୍ଛା। ଆଉ ତମର ପଢ଼ାପଢି଼ ସବୁ ? ତମ ପଢ଼ାପଢି଼ ସବୁ କେମତି ଚାଲିଛି ଏବେ?
ହଁ, ଭଲ ଚାଲଛି।
ଭଲ ଏମିତି ସବୁବେଳେ ମନ ଧ୍ୟାନ ଦେଇକି ପଢ଼ା ପଢି଼ କର। ଘରର ନାଁ ରଖ। ହେଲାକି?
ସେଇୟା ତ ଇଚ୍ଛା।
ହଁ।
ଖାଲି ଗୋଟେ ଭଲ ଜାଗାରେ ଲାଗି ଯିବୁ।